ହ୍ୟାଲୋ
ମୋ ଭଏସ କ୍ଲିୟରଲି ଶୁଭା ଯାଉଛି?
ହଁ ପୁରା କ୍ଲିୟରଲି ଶୁଣା ଯାଉଛି।
ହୁଁ କଣ କରୁଥିଲେ?
ମୁଁ ଏଇଠି ବସିଥିଲି ମାନେ ବାଲକୋନି ଠିଆ ହେଇ ହେଇ ଗୋଡ଼ କାଟିଲା ଯେ ବାଲକୋନି ପାଖରେ ସେ ଯୋଉ ତଳେ ତାକୁ ମାନେ ସେଇଠୁ ଗୋଟେ ଚାର୍ଜିଂ ପଏଣ୍ଟ ଅଛି। ଚାର୍ଜ ବସେଇକି ସେଇଠୀ ଡାଇରେକ୍ଟ ତଳେ ଶୋଇକିନା ଫୋନ୍ ଦେଖୁଥିଲି।
ଓହୋ ନେଟ୍ ଯେମିତି ସ୍ଲୋ ହବ କଥା।
ହ ନା ନେଟ ଆସିଲେ ବି ଆକଚୁଆଲି ମୁଁ ସବୁବେଳେ ଯେତେବେଳେ ନେଟୱାର୍କ ପ୍ରୋବ୍ଲେମ୍ ହୁଏ ତ ମୁଁ ମାନେ ଏ ବାଲକୋନି ରେ ଠିଆହେଇ ପଡେ। ଏଇଠୀ ଗୋଟେ ଚେୟାର ଟେ ବି ଅଛି ବସି ପଡେ ଯେ କେତେ ହିଁ ବସିବି। ତ ଡାଇରେକ୍ଟ ମୁଁ ସେଇଠି ଶୋଇ ହିଁ ପଇଲିି। ଗୋଟେ ତକିଆ ଅଛି ସେ କିଛି ପ କେଇବିନି ଶୋଇଛି ତ ଆଉ ମତେ ମାନେ ମତେ ଆକଚୁଆଲି ଟିକେ ଗରମ ଦିନେ ମତେ ଟିକେ ଥଣ୍ଡା ହେଇଯାଇଛି। ଭାରି ଇରିଟ୍ରେଟ ଲାଗୁଛି।
ମୋର ବି ଥଣ୍ଡା ହେଇଯାଇଛି, କାହିଁକି ହେଲା ଜଣାନାହିଁ ମତେ ବି ଥଣ୍ଡା ହେଇଯାଇଛି।
ତୋ ଵେବି କୁ ବି ଥଣ୍ଡା ହେଇଯାଇଛି।
ହଁ ଆକଚୁ ମୁଁ ଯୋଉ କାରିଆରେ କଥା ହଉଥିଲି। ସେଇ କା ମୁଁ ହେଲା ପାଞ୍ଚଟା ଟା କଲ ଵେଲା ଟାସ୍କ ଟା କମ୍ଲିଟ୍ କରିଚି। ଫର୍ ମୁଁ ଯେତେ ଟା ଟା ହିଁ ଦେଖଉଛି।
ହେଇଯିବ ହେଇଯିବ ସମ ମି ମାନେ ବ୍ଲିଞ୍ଚ ହଉଛି।
ନା ନା ମୁଁ ମୁଁ ଯେ ମୁଁ ସେତେବେଳେ ହେଲାଛି ଦିଟା କଲ କମ୍ପ୍ଲିଟ ହେଇଥିଲା ମର, ମୁଁ ସେତେବେଳେ ଯେତିକି କରିଛି ମାନେ କଲ ସରିବା ବେଳକୁ ହିଁ ହେଇଯାଉଛି ସେଇଟା। ପର୍ ଏଇଟା ଟିକେ ଟାଇମ ନଉଚି ଯୋଉ ରି
ଏ ସବମିଟ କରିଦେବୁ ନହେଲେ ସବମିଟ କରିଦେଲେ ଠିକ ହେଇଯିବ ମାନେ ଉଁ ପାଞ୍ଚଟା ଟାସ୍କ କରିଦେଲେ ବି ସମିଟ ଅପ୍ସନ୍ ନଥାଏ।
ହୁଁ।
ସେ ସବମିଟ ଅପସନ ମାରିଦେଲେ ଠିକ ହେଇଯିବ। କାରଣ ମୋ ସହିତ ବି କାଲି ଏଇଟା ହେଇଥିଲା ଯେ ମୁଁ ପାଞ୍ଚଟା କମ୍ପ୍ଲିଟ କରିଥିଲି ମୋର ଦେଖଉଥିଲା ଚାରିଟା।
କାହିଁକି କହିଲ ଡ୍ୟାସବୋର୍ଡରେ ଦେଖିଲି ମୋର ହେଲା ପାଞ୍ଚଟା ହେଇଯାଇସି ନର୍ମାଲ ଟାରେ ଦେଖଉନି।
ଆଛା ଆଉ ଛାଡ ସେ କଥା ଆଉ ଡିନର କରିସାରିଲଣି ଡିନର ତ କରିନଥିବ।
ଆମ ଘରେ ଏକା ଲାଇନ୍ ଆସିଲା ଆମ ଘରେ ଏକା ଚିକେନ ଚିକେନ ହବ ଏକା।
ଓହୋ ହ ରାତିରେ ଚିକେନ ହେଲେ ଗୋଟେ ବଢିଆ ଲାଗେ।
ହଁ ଆପଣଙ୍କ ଡିନର ହେଇସାଇଲାଣି?
ଡିନର ଏଇଟା କି ମୁଁ ପାଞ୍ଚଟା ବେଳେ ମାନେ ଆସିକି କିଛି ଖାଇନଥିଲି ତାପରେ ନା ଆସିକି ଏତେ ଗରମ କଅଁ ହିଁ କହିବି ଫାଷ୍ଟ କଲେଜରେ ଗୋଟେ ଆଇସ୍କ୍ରିମ ଖାଇଲି। ତାପରେ ପୁଣି ଥମ୍ସ ଅପ ପିଇଲି ବାଟରେ ପୁଣି ଆସିକି ମୁଁ ଆମ ତ ଲେମ୍ବୁ ପାଣି ଦେଲା କଇଲା ତୁ ପି ଚୁକି କିନା ତାପରେ ତାକୁୁ ପିଇଲି। ପିଇକି ମତେ ଆଉ ଇଚ୍ଛା ହେଲାାନି ଖାଇବାକୁ ତ ଚାରିଟା ପାଞ୍ଚଟା ବେଳେ ଯେତେବେଳେ ପୁରା ଜୋଏରେ ବର୍ଷା ଉଠାଇଥିଲା। ସେଇ ଟାଇମ ରେ ହିଁ ଭାତ ଖାଇ ଦେଇଥିଲି ତ ଆଉ ଖାଇନଥିଲି ଆଉ ଇଚ୍ଛା ହେଲାନି ଖାଇବାକୁ ମାନେ ଡିନର କରିବାକୁ ଇଛା ହେଲାନି ତ ମତେ ଗୋଟେ ମେଡିସିନ ଖାଇବାର ଥିଲା ସେଥିପାଇଁ ଖାଲି ବନଭିିଟା ପିଇକି ଶୋଇପାଇଲି ମାନେ ଶୋଇନି ତ ମାନେ ବନ ଭିଟା ପିଦେଲି ଆଉ ମେଡିସିନ ଖାଇକି ତତେ ଯଉ କହିଲି ପାଞ୍ଚ ମିନିଟ୍ ରେ କଲ୍ କରୁଛି ସେତେବେଳେ ସେୟା ହିଁ କରୁଥିଲି।
ଆକ୍‌ଚ୍ବାଲି ମୁଁ କଣ କର ମୁଁ ଭାବ ଆମ ଘରେ ଲାଇନନଥିଲା ମୋ ଫୋନ ରେ ପୁରା ବହୁତ ଅଧିକା ଚାର୍ଜ ଥିଲା ପୁରା ପରସେଣ୍ଟ ସେଥିପାଇଁ କିିନା ମୁଁ ବସିଗଲା ଫୋନ ଟା ବନ୍ଦ କରି ବସିଥିଲି।
ଓହୋ ମୋର ବି ଏଇ ପ୍ରୋବ୍ଲେମ ଟା ଯେ ଫୋନରେ ଚାର୍ଜ ମାନେ ଫୋନରେ ମତେ ଚାର୍ଜ ଉଡାକ ମାନେ ଏମିତି ମୁଁ ସାରେ ମୁଁ ଗ ଏ ଥର ଫୋନ ଚାର୍ଜ ବସେଇଲେ ମତେ ଇଚ୍ଛା ହୁଏନି ବସେଇବାକୁ ଆଉ ଏବେ ଯୋଉ କିଛି ମାନ ଏବେ ତ ଅବଶ୍ୟ ହେଇନି କିନ୍ତୁ ମଝିରେ ବି ହଉ ଥିଲା ଏ ଚାରଟ ପାଞ୍ଚାଟା ବେଳେ ଜଉ ବର୍ଷା ହଉଥିଲା ମୁଁ ଦିନ ସାରା ଫୋନ ଦେଖି ଦେଖି ମୋ ଚାର୍ଜ ସାରି ଯାଇଥିବ ଆଉ ବର୍ଷା ବେଳକୁ ଲାଇନି କ୍ ଗଲା ମୁଁ ତାପରେ ଯୋଉ ଅବସ୍ଥା ମୁଁ କହିଲି ଭାଇ ଯଦି ମାନେ ଲାଇନ ଆସିବନି ଗଲା ଆଉ ମୁଁ ଫୋନ ଦେଖିପାରିବିନି ଆଉ
ମୁଁ କେବେ ହେଲା ମୋ ଫୋନ ଚାର୍ଜ ସରିବନି ମାନେ ମୋର କେବେ କୋଡିଏ ପରସେଟ ଉପରକୁ କେବେ ଯାଏନି ଅଧା ଟାଇମ।
ମୋର ବି ସେୟା ମୋର ବି ସେମ୍ ସିଚୁଏସନ ମୋର ବି ସେମ ମାନେ ମାନେ କଲେଜରେ କଲେଜରେ ଯେ ତ ମୋରୋ ଗୋଟେ ଏଇଟା ଗୋଟେ ମାମାର ଗୋଟ ଭଲ ଗୁଣ କି ସିଏ ଉଠିବ ସେ ଟିକେ ଜଲଦି ଉଠିବ ବଡେ ତ ସ ସେ ଥିଲାବେଳେ ସବୁବେଳେ ମୋ ଫୋନ୍ନଟା ଚାର୍ଜ ବସେଇ ଦିଏ ତ ମୁଁ ଉଠିଲା ଭିତରେ ମୋ ଫୋନ ଟା ସହେ ହେଇଯାଏ ମାନେ ପୁରା ଫୁଲ୍ ଚାର୍ଜ ତ ମୁଁ ହୁଣ୍ଡ୍ରେଡ ପରସେଣ୍ଟ ଆଜି କରିଥିଲି ତ ଏବେ ତ ମାନେ ଯେହେତୁ କଲ୍ ହଁ ଯେହେତୁ କଲେଜ ଯାଇଥିଲି ସେଥିପାଇଁ ମୋର ଥାର୍ଟିଫାଇଭ୍ ପରସେଣ୍ଟ ହେଇଛି ନହେଲେ ଘରେ ଥିଲେ ଏତଲକୁ ମାନେ ମୋର ଦଶ ପରସେଣ୍ଟ ଆଠ ବର୍ଷ ମୁଁ ଏମିତିଆ ଫୋନ ଦେଖେ ଏତିକି ଚାର୍ଜରେ
ହଁ ତମର ଫୋନ ଚାର୍ଜ ମାମା ସେବେ ବସିବ ନର୍ମାଲି ବସିବନି।
ନା ମୋ ମାମାର ଗୋଟେ ଏଇଟା ଗୋଟେ ଭଲ ଗୁଣ ମାନେ ମୁଁ ଷ୍ଟାର୍ଟିଂ ରୁ ମାନେ ଯେବେ ଟୁହି ମୋବାଇଲ ଧରିଲେଣି ସବୁବେଳେ ମୁଁ ସକାଳୁ ଉଠିଲା ଏଳୁ ମୋ ଫୋନଟା ଚାର୍ଜ ରହିଯାଏ। ଏଟା ଗୋଟେ ସବୁଠୁ ଭଲ ଗୁଣ।
ଓହୋ ଆଉ ରାତିରେ ଡିନର କଣ କରିବ କରିବି।
ମୁଁ ବା କହିଲି ସେଇଆ ବନ ଭିଟା ପି ଦେଇଚି ଆଉ କିଛି ମୋର ନାହିଁ ଖାଲି ବେଡ କୁ ଯାଇକି ଶୋଇଆର ଅଛି ମୋତେ। ମତେ ହାଲିଆ ଲାଗୁଛି ଆଜି କଆଁ ପାଇଁ ମୁଁ ବି ଜାଣିନି ଡାଇରେକ୍ଟ ଖାଲି ଶୋଇବାର ଅଛି। ଆକଚୁଆଲି ମୁଁ ଆଜି ଗୋଟେ ମୋର ଗୋଟେ ମାନେ କାଲି ତ ଦିଦର ମୁଣ୍ଡ ବିନ୍ଧୁଥିଲା। ଆଜି ଆଜି କଣ ହେଇଛି କି ମାନେ ଆଜି ସେମିତି କିଛି ହେଇନି ଆଯି ୱେଦର ବି ତ ଭଲ ଥିଲା। ମୋର୍ ତୋ ଦିଦିର ଚସମା ବି ପିନ୍ଧିକି ଏଠି, ଷ୍ଟାଇଲ୍ ମାରୁଥିଲି। ପାୱାର୍ ଚଶମା ଟା। ତ ଚଷମା ଟା ବହୁତ୍ ଟାଇମ୍ ପି ବହୁତ୍ ଟାଇମ୍ ମାନେ ସେଦି। ତିନି ମିନିଟ୍ ପିନ୍ଧିଦିଏ ଯାହା ହେଲେ ବି ପିନ୍ଧି ଦେଇଛି। ତ ମୋର ଚଷମା ପିନ୍ଧିଲେ ମୁଣ୍ଡ ବିନ୍ଧେ। ତ ଦି ତିନି ମିନିଟ୍ ଯେହେତୁ ଚଷମା ଟା ବିିନ୍ଦେଇଚି ତ, ମୋ ଆଖି ପୁରା ଠିକ୍ ଅଛି, ତ ସେଥିପାଇଁ ମୋର ଟିକେ ମୁଣ୍ଡ ଟା ବିନ୍ଧୁଛି, ସେତେବେଳୁ ଟିକେ ଟିକେ। ହେଇ କି ହି ବିନ୍ଧୁ ଥିଲା, ଏବେ ବି ବିନ୍ଧୁଚି ତ। ମାନେ, ମାନେ, ଆ ଶୋଇଲେ ହିଁ ଯାଇକି ଠିକ ହବ ତ। ମୁଁ ଭାବିଥିଲି ଶୋଇ ପଡ଼ିବି, ତ ବର୍ଷା ହେଇକି ଲାଇନ୍ ତ ପଳେଇଲା, ଆଉ କଁ ଶୋଇବି।
ଏଇଖା ଲାଇନ୍ ଆସୁଛି କି ଏଇଖା ଲାଇନ୍ ଆସିଛି କି ଆସୁନି?
ହଁ, ମାନେ ଆସିଲାଣି ଲାଇନ୍, ସେତେବେଳୁ ଯୋଉ ଆସିଲାଣିି, ଆଉ ଯାଇନି ଲାଇନ୍। ହୁଁ, ତ ସେତେ ବେଳେ ହୁଁ। ଅଁ ହଁ, ତମର ଲାଇନ୍ ଟା ପଳେଇ ଆସିଛି ଯେହେତୁ। ମାନେ, ଆଉ ଟିକେ ପରେ ମତେ ଭାରି ହାଲିଆ ଲାଗୁ ଥିଲା। ମୁଁ ଭାବିଥିଲି ଯେ ଆଉ, ମାନେ ଆଉ ସ୍ ‌ କରି ବିନି। ଫୋନ୍ ଫୋନ୍ ଟିକେ ଥୋଇି ମାନେ। ଫୋନ୍ ଫୋନ୍ ଥୋଇକି ଶୋଇ ପଡ଼ିବି, ତାପରେ ତୁ ଯେହେତୁ ମେସେଜ କଲୁ, ମୁଁ କହିଲି ଛାଡ଼େ ଆ ମାନେ। ସାରି ଦେଇକି ହିଁ ଶୋଇ, ମାନେ କଥା ହେଇକି ହିଁ ଶୋଇ ପଡ଼ିବି ବୋଲି, ସେଥିପାଇଁ କଥା ହେଇଗଲି ଆଉ।
ମୁଁ ଆଜି କଁ ଦେଖିଲି ତମେ ସ୍କୁଟି ଚଲଉ ଥିଲ।
ହଁ, ମାନେ ସ୍କୁଟି ନେଇକି। ସେ ଯୋଉ, ତନୁ ଯିଏ ତାକୁ ଜମା ମାନେ ସ୍କୁଟି ସେ ଜମା ଶିଖିନି, ଆଉ ପାୟଲ ଜିଏ ସେ ପୁରା। ବା, ମାନେ ସିଏ ସ୍କୁଟିରେ ସବୁଠୁ ପ୍ରୋ ତାପରେ। ତୋ ଦିଦିର ମୋର ବି ତ ଶିଖି ଯାଇଛୁ, ସ୍କୁଟି ପୁରା ଭଲରେ, ଆଉ ତନୁ ହୁଁ। ସେ ତା ଜୀବନ ରେ କେବେ ସ୍କୁଟି ଚଲେଇନି, ମତେ କହିଲା। ମତେ କହିଲା କି ଯେ, ତୁ ବସେ ପଛରେ ମୁଁ କହିଲି ଏ ଭାଇ, ମୋ ଯିବ ବନ କୁ ମୋର ଭାରି ଲୋଭ, ମୁଁ ଜମା ବସି ବିନି ପକେଇ ପାକାଇ ଦବ ମତେ କହିଲା କି ଯେ ତୁ ତୋର କଣ୍ଟ୍ରୋଲ କରିବୁ ପଛୁକୁ। ମୁଁ, ମୋର ପଛୁଆ କେମିତି କଣ୍ଟ୍ରୋଲ କରିବି। କିଏ ଗୋଟେ ମାନେ ଡେଙ୍ଗାଟେ କି ଗୋଟେ ପୁଅଟେ ବସଲେ କଣ ସେ କଣ୍ଟ୍ରୋଲ କରିଦବ ପଛଆଡ଼ୁ ମାନେ ମୁଁ କେମିତି କ ଣ୍ଟ୍ରୋଲ କରିବି, ମୁଁ ଫାଷ୍ଟ କଣ୍ଟ୍ରୋଲ ମାନେ ମୁଁ ଫାଷ୍ଟ ଗଲିନି ତାପରେ। ତନୁ ଜାନେ ତାପରେ ହଉଚି ସୁରଜ ହଉଛି କଣ୍ଟ୍ରୋଲ, ମାନେ ସିଏ ଫାଷ୍ଟ ଗୋଟେ ଥର ସିଖ ସିଖିଲା ପରେ ମୁଁ ଜାଣିଦେଲି କି ଯେ, ନାଇଁ ସେ। କଣ୍ଟ୍ରୋଲ କରି ପାରିବ ତା ମାନେ ସେ ଶିଖି ଗଲାଣି ଭଲରେ। ତମେ ଜାଣିନ, କିଏ କେମିତି ଫାଷ୍ଟ ଏକ୍ସପିରିଏନ୍ସ କାହାର କେମିତି ବି, କିଏ ଜାଣିନି ନା। କିଏ ଭଲ ଚଲାଏ, ଆଉ କିଏ ଖରାପ୍ ଚଲାଏ। ତ ତା ପରେ ମୁଁ, ମାନେ ସେକେଣ୍ଡ ଟାଇମ୍ ଯେତେବେଳେ ବସିଲି। ଆମେ ତ ପୁରା ଚଲେଇ। ଚୁ ମାନେ ଆମେ କଁ କହିଲୁ, ଏଇଠୁ ଆସିଛୁ କହି ଫାଷ୍ଟ ଗୋଟେ ରାଉଣ୍ଡ୍ ମାରିଲୁ‌ ପୁଣି ଆଉ ଥରେ ମାନେ। ଏଇଠୁ ଆସିଛୁ ମାନେ ଭାବିଛନ୍ତି, ଆମେ ଖାଲି ଏଇଠୁ ବୁଲଉଛୁ କହିକି ପୁରା ଯାଇଛୁ ତ, ଯାଇଛୁ ପୁରା କେ ତେ ବୁଲିିବାଲି, କେତେ ବୁଲିି ବାଲିିକି ଆସିଲୁ। ତାପରେ ହଉଚି ମାନେ। ଯୋଉମାନେ ତୋ ଦିଦିର, ଆଉ ପାୟଲ ର ଭାବୁଛନ୍ତି କି ଯେ, ଆମେ ବୋଧେ କୋଉଠି ପଡ଼ି ପାଡ଼ି ଗଲୁ ଫେରେ। ଆଉ ସୁରଜ ହରକା ସବୁ ଯାଇଥିଲେ ଆମକୁ ଖୋଜିବାକୁ, କାଳେ ସତରେ ପଡ଼ି ପାଡ଼ି ଗଲେ।
ସୁରଜ ଭାଇ ତ ପଥୁରି ଡିଙ୍ଗି ହେଇଥିବେ।
ଏ ହଁ, ପା ସିଏ ସିଏ ହୁଁ। ରହିଯା ଯୋଉ, ତ ସେଇଆ ଆଉ।
ହୁଁ।
ଆଉ। ଯୋଉ କଣ ତ ଗୋଟେ କହୁଥିଲି, ବର୍ଷା ତ ପୁରା ଛାଡ଼ି ଯାଇଚି। ଆଜି, ମାନେ ଆଜି ଟିକେ ଥଣ୍ଡା ଲାଗିବ। ଯେହେତୁ ବର୍ଷା ଟା ପକେଇଛି।
ହଁ, ଜଣା ନାହିଁ ରାତିରେ ଆଉଥରେ କାଟି ଦେବେ ଜ ଦି।
ହଁ, ଆ ନାଇଁ ଅକ୍ଚୁଏଲି ମୁଁ ଜାଣି ପାରୁନି, ୱେଦର୍ ଟା ସତରେ ଥଣ୍ଡା ଅଛି ନା, ମତେ ଟିକେ ଥଣ୍ଡା ହେଇ ଯାଇଛି ଆଜି। ଟିକେ ଯେ। ମାନେ ମତେ ଭାରି ଇରିଟେଡ୍ ଲାଗୁଛି ଭାରି ମତେ ଥଣ୍ଡା ହେଲେ ମତେ ଏଟା ଭାରି ଚିଡା ଲାଗେ। ସେଥିରେ ଉପର୍ ସେ ମୁଣ୍ଡା ବିନ୍ଧା। ଏୟା।
ହଁ ମୋର ବି ଦି ଦିନୁ ଥଣ୍ଡା ହେଇ ଯାଇଛି ନାକ ସଡ ସଡ କରୁଚି ବସିକି ମୁଁ।
ମାନେ ଆମେ ଗୋଟେ ମାନେ ମୋର ଏମିତି ଖରା ଦିନେ କେବେ ଥଣ୍ଡା ହେଇ ନଥିବ ଏମିତିଆ ଥଣ୍ଡା। ମୋର ଆଚୁଆଲି ନର୍ମାଲି ଏମିତି ଥଣ୍ଡା ହୁଏନି ମୋର ବହୁତ ରେୟାର ହୁଏ।
ଆଚ୍ଛା ଜି।
ଏ ଏକା ଚଲା ଏଇ କଣ ଚାଲିଛି କଣ? ହେ ତୋ ଦିଦି ପାଗଳ ହେଇଗଲାଣି।
ମତେ ବି ଲାଗୁଛି ମାନେ ଆ କଥା ଟା ସାଇଡ୍ ଆ ସାଇଡ୍ ରେ କଥାଥିଲା ରିଜେକ୍ଟ ହେଇକି ଏମିତି ହଉଛିି ବସିକି ଆ ମୁଁ କଣ କହିବି ୟାକୁ।
ତୋ ଦିଦି କୁ ବୋଧେ ମୂଷା କାମୁଡି ଦେଇଛି।
ହୁଁ ହୁଁ ମତେ ବି ଲାଗୁଛି।
ଆଁ ଆଜି ଆମର ଗୋଟେ ଆଜି ଆମର ଗୋଟେ ଟିଚର୍ ଟେ ପଢଉଥିଲେ କଣ ସେ ସବଜେକ୍ଟ ଟା ଭୁଲିଗଲିଣି ସେ ସବଜେକ୍ଟ ନା ବି ଭୁଲିଗଲିଣି ସେ ଗୋଟେ କଣ ହିଁ ପଢଉଥିଲେ ଭାଇ ଆମେ ତା କୁ ନେଇକି ଏମିତି ମଜା କରି କି ହସିଛୁ କଣ ହିଁ କହିବୁ ମାନେ ଅଲଗା ପ୍ର କାଲି ଚାଲିଥିଲା ଆମର।
ଓ ଆଜି ମୁଁ ସ୍କୁଲ ଯାଇଥିଲି ସ୍କୁଲରେ ହେଲା ସେଥିରେ ଆଉ ଜଣ ଟିଚର ଟିଟ୍ ଦେଲେ ଚିକେନ୍‌ ବିରିୟାନି।
ବଢିଆ ଆଉ କାଲି ଆମେ କାଲି ଆମେ ଗୋଟେ ବିରିୟାନୀ ଟେ ଖାଇଥିଲୁ ମସ୍ତ ଥିଲା। ମାନେ ମାର୍କେଟ ବିଲଡିଂ ପାଖରେ ମୁଁ ଏଥରକ ଯେବେ ମାର୍କେଟ ବିଲଡିଂ ଯିବି ସେଇଠୁ ବିରିୟାନୀ ଖାଇବି। ମାନେ ମାନେ ସେ ବିରିୟାନୀ ରେ ଆଳୁ ବି ପଡିଥିଲା ମସ୍ତ ଲାଗିଲା ଭାଇ ସେ ବିରିୟାନୀ ଟା।
ମତେ ଆଳୁ ବାଲା ବିରିୟାନୀ ବହୁତ ଭଲ ଲାଗେ।
ମତେ ବି ଆଳୁ ବାଲା ବିରିୟାନୀ ବହୁତ ଭଲ ଲାଗେ। ବଟ ଏମିତି ଭୁବନେଶ୍ୱରରେ ତ ପ୍ରପର ଏମିତି ଆଳୁ କେହି ଦିଅନ୍ତିନି କି ବିରିୟାନୀ ବି ସେତେ ନାଇଁ ମାନେ ଦିଅନ୍ତି ମାନେ ଏମିତି ରୋଡ ସାଇଡ୍‌ ରେ ତ ଦିଅନ୍ତିନି।
ଆଳୁ ହେଲା କେବେ କେବେ ବିରିୟାନୀ ଭଲ ବି ନ ଲାଗିପାରେ ଯେ ଭଲସେ କି ଆଳୁକୁ ମାନେ ତାହାହିଁ କରିକି କିଏ କିରେ।
ହଁ ଆଳୁକୁ ପ୍ରପର ଫ୍ରାଏ କରିକି ପୁରା ଭଲସେ କଲେ ହିଁ ଆଳୁଟା ଟେଷ୍ଟ ଆସିବ ତାର। ତ ସିଜେ। ତ ଭାଇ ବହୁତ ମାନେ ମୁଁ ଏତେ କାଲି ସତରେ ମାନେ ମୁଁ କଲେଜରେ ମତେ ଏତେ ଖୁସି ଲାଗିଲା ମାନେ ଏ କେତେ ଦିନ ହେଲାଣି କଲେଜ ଗଲୁ ମତେ ଲାଗିଲା କାଲିର ବିରିୟାନୀ ଟା ଦି ବେଷ୍ଟ ଥିଲା। ତା ପୂର୍ବରୁ ଯେତେ ବିରିୟାନୀ ଖାଇଛୁ ମାନେ ଗୋଟେ ଗୋଟେ ତ ବହୁତ୍‌ ଘଟ ଗୋଟିଏ ଥିଲା। ଆଉ ସବୁଠୁ ୱଷ୍ଟ ବିରିୟାନୀ ଯେ ଥିଲା ଆମେ ଯାଇଥିଲୁ ନନ୍ଦନକାନନ ଦିନ ଯୋଉ ଖାଇଥିଲୁ। ମାନେ କହିପାରିବିନି ଏ ଏତେ ଖରାପ ବିରିୟାନୀ ଥିଲା ଛାଡା ହୋଉ ମୁଁ ରଖୁଛି।
ହଁ।